ହଁ କଣ କରୁଚ?
ଏଇ ବସିଥିଲି, ତମେ କଣ କରୁଚ?
ଆଉ ଖାଇବା ପିଇବା ହେଇଗଲଣିି ନା? ମୁଁ ବି ଏଇ ବସିଥିଲି। ଆଉ ତମର ଖାଇବା ପିଇବା ହେଇଗଲାଣି ନା?
ହାଲୋ, ହଁ ହଁ ମୁଁ ଖାଇସାଲିନି ତମର
ହଁ ଅ ଶୁଭୁଚି?
କଣ ଖାଇଲ?
କଁ ଖାଇଲି ଭାତ, ଡାଲି, ଶାଗ ଭଜା। କାକୁଡି ସଲାଡ଼, ଖଟା।
ଆଛା।
ତମ ସିଆଡେ ଵ ବର୍ଷା ହଉଛି?
ହଁ ହଁ ଆମ ୟାଡେ ବର୍ଷା ହଉଛି ଝିପ୍ ଝୁପ୍ ବର୍ଷା ପକଉଛି।
ଉ ଖାଇବା ପିଇବା ସରିଲାଣି?
ହଁ ଖାଇବା ପିଇବା ସଇଲାଣି। ବାସନ ମାଜିଥାନ୍ତି କିନ୍ତୁ ବର୍ଷା ହଉଛି ମୁଁ ଧୋଇନି ରଖି ଦେଇଛି।
ଏମିତି କା ଭଲ ନା।
ହଁ।
ଆଉ ଘରେ ସମସ୍ତେ।
ଘରେ ସମସ୍ତେ ସେ ଖାଇକି ଶୋଇଛନ୍ତି।
ଓ ହୋ ହୋ।
ପାଗଟା ଭଲ ଅଛି ଶୋଇବା ପାଇଁ।
ହଁ ପା ଫ୍ୟାନ ଦେଇକି କମଲ ଶୋଇଚି ବା, କେତେ ଭଲ ନିଦ ଆସିବ।
ହୁଁ ମୁଁ ବି ଏବେ ଶୋଇଥାନ୍ତି ପୁଣି ପେଇ ଆସନି ଟିକେ।
ଆଛା। ମୁଁ ତ ଦିନରେ ଶୁଏନି, କେବେ କେମିତି ଶୁଏ ଦିନରେ ଶୋଇଗଲେ ରାତିରେ ଆଉ ନିଦ ହୁଏନି।
ମୋତେ ଦିନ ରାତି ଚବିଶ ଘଣ୍ଟା କହିବ ଶୋଇବା ପାଇଁ ମାନେ ଫ୍ୟାନ୍ ସୁଇଚ ଦେଇଦବ, ଅନ୍ଧାର କରିଦବ ଆଉ କିଚେନ ସେଥି କେହି ଚିଲେଇବେନି, ହଁ ଦିନ ରାତି ଶୋଇଥିବି।
ନା ମୁଁ ଲାଇଟ୍ ଅଫ୍ କରିକି ଶୋଇପାରେ ନା ମତେ ଡର ଲାଗେ।
କିଂ
ମୋତେ ରା ମାନେ ଦି ରାତିରେ ମ ମୋ ସହିତ କିଏ ଶୋଇଲେ ମୁଁ ଲାଇଟ୍ ଅଫ୍ କରିକି ସୁଏ କିନ୍ତୁ ଦିନରେ ମତେ ମାନେ ଲାଇଟ୍ ଅଫ୍ କଲା ବେଳେ ଏକୁଟିଆ ଘରେ ରହିଲେ ଡର ଲାଗେ। ମୁଁ ସେଥିପାଇଁ ଲାଇଟ୍ ଅଫ୍ କରି କେବେ ଶୁଏ ନା।
ଦିନ ମୁଁ ଏକାବି ଘରେ ଶୋଇଲା ବେଳେ ରାତିରେ ମୁଁ ମମି ପଳେଇ ଥାଆନ୍ତି ଯେତେବେଳେ ମୁଁ ଲାଇଟ୍ ଅଫ୍ କରିକି କବାଟ ଦେଇକି ଉଇଣ୍ଡୋ ସବୁ ଦେଇକି
ତମେ ଏକୁଟିଆ ରହିଯାଉଛ ଘରେ?
ହଁ, ହଁ।
ଯା ହଉ।
ଶୋଇଯିବି ଏକୁଟିଆ।
ମୁଁ ରହିପାରେ ନା, ମୁଁ ରହିଯାଏ ସାତଟା ଆଠଟା ପର୍ଯ୍ୟନ୍ତ ରହିପାର ତାପରେ ଆଉ ରହିପାରେ ନା।
ଆଉ ମେସିନ୍ ଶିଖି ଶିଖି ସାଇଲଣି?
ହଁ। ମୁଁ ଯାଉଚି କାଲି ଯାଇଥିଲି ଆଜି ଦିନରେ ତ ମେଡିକାଲ ପଳେଇଲି। ଆଉ ଯାଇନି ଏବେ ଏଇ ମଧୁବନ ଯାଇଥିଲି।
ହୁଁ, ହୁଁ।
ଦେ
ମୁଁ ବି କାଲି ପୁରା ଟାଉନରେ ଯାଇକି ଥିଲି, ଟାଉନ୍ ମେଡିକାଲରେ କୁହନା!
କଁ ହେଇଥିଲା?
ସେ ଟିକେ ଦେହ ଖରାପ ଅଛି ତାର ସେଦିନ ଯାଇଥଲି ବ୍ଲଡ ସବୁ ଦେଇକି କାଲି ରିପୋର୍ଟ ଆଣିକି ଦେଖ ଖେଇଲି ପୁଣି ଏକୋଇଶ ତାରିଖ ଦିନ ଡାକିଛି।
ପୁଣି ଟାଉନ୍ ଯିବ?
ହଁ ଏକୋଇଶ ତାରିଖ କୋଡିଏ ତାରିଖ ଦିନ ଚାରିଟ ଯିବି ଏକୋଇଶ ତାରିଖ ଦିନ ସପ୍ତାହରେ ଅଛି ଟିକେ।
ଓହୋ। କୋଉଠି ଟାଉନ୍।
ହଁ ହଁଉିକ
କଣ ହେଇଛି ନା ନିଯେ ଏବେ ଖାଉଛ ନା ମାନେ କିଛି ଦେଇନି
ନା ନା ସେ ଦେଇଥିଲା ବନ୍ଦ କରିଦେଇଛି
ଓହୋ
ଓପରେସନ୍ ହଲା ପରେ ରିପୋର୍ଟ ଆସିଲେ ଖାଇବ
ଉଁ ହୁଁ ଦେହ ଖରାପ ଥିଲେ ବହୁତ ଇଏ ପୁରା
ମାନେ ସେ ଜୋଣା ପଡୁନି ଟିକେ ଆମେ ଏଠି କ୍ରିୟା କରୁନୁ ମେଡିକାଲ ଥରେ ଗଲେ ସଇିଲ
ହଁ ଏହେ ଏଟା ଟେଷ୍ଟ କର ସେଟା ଟେଷ୍ଟ କର ସବୁ ବାହାରି ଯିବ ଯେତେ ରୋଗ ଥିବ ସବୁ ଜଣା ପଡିଯିବ ସେଦିନ
ମୋର ଏସ ଫୁଲିଆ କାଲି ବାହାରିଛି
ଏସନ ଫୁଲି ଅଛି
ନଥିଲା କାଲି ଟେଷ୍ଟରେ ଟିକେ ବାହାରିଛି ଦି ବସି।
ଞ୍ଚଜ ମେଡିକାଲ ଗଲେ ମୋ ଯେତେ ରୋଗ ଜାଣିବି ନଥିବେ ସବୁ ଜାଣିକି ଦେହ ଖରାପ ନ ବି ହଉଥିବ ସେ ଦେହ ଖରାପ ହେଇଯିବ ହଁ ପା
ମେଡିକାଲ ଏଇଟା ଗୋଟେ ଅଛି ତା ପ୍ରୋସେସ୍
ହଁ! ସେଇପା ମୁଁ ଯାଇଥିଲି ମତେ ମାନେ ଦେଇଥିଲା ମତେ ଟିକେ ବ୍ଲଡ କମି ଯାଇଥିଲା ମଝିରେ ଆଉ ତା ଦେହ ଖରାପ ହେଇଥିଲା ଦେଇଛି ସୁଗାର ଟେଷ୍ଟ କରିବା ପାଇଁ ବିପି ଟେଷ୍ଟ କରିବା ପାଇଁ ପ୍ରେସର ଟେଷ୍ଟ କରିବା ପାଇଁ ସବୁ ଲେଖି ଦେଇେଇଛି
ଆଉ ତମକୁ ଇତିହାସ ଭଲ୍ ଲାଗେ?
ହଁ!
ଆଉ ଚାଲ ତମକୁ ମୁଁ କିଛି, କିଛି ତମକୁ ପଚାରେ ତମେ ମତେ କିଛି ପଚାରିବ ଆଁ
ହଁ! ହଁ! ଠିକ ଅଛି।
ପଚାରିବି?
ହଁ! ହଁ! ପଚାର ପଚାର।
ଆମ ଭାରତର ଜାତୀୟ ପିତା କିଏ?
ଏ ଭାରତର ଜାତୀୟ ପିତା ହେଉଛନ୍ତି ମହାତ୍ମା ଗାନ୍ଧୀ
ଭାରତ କେବେ ସ୍ୱାଦିନ ହେଲା?
ଭାରତ ପନ୍ଦର ଅଗଷ୍ଟ ଉଣେଇଶହ୍ ସତ୍୍ଚଚାଳିସ୍ ମସିହାରେ ସ୍ଵାଧୀନ ହେଇଥିଲା ବା।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ?
ହୁଁ ଭାର୍ତ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଜବାହାର ନେହେରୁ
ସିପାହୀ ବିଦ୍ରୋହ କେବେ ହେଲା?
ସିପାହୀ ବିଦ୍ରୋହ୍ ଅଠାବନ ଅଠରଶହ ସତାବନ ମସିହାରେ।
ବସି ହଁ! ଜାଲି ଆ ଆନ୍ୱବାଦ୍ ହତ୍ୟାକାଣ୍ଡ କେବେ ଘଟିଥିଲା?
ଆଁ ସେଟା ହେଇଥିଲା ଉଣେଇଶ ଉଣେଇଶି ମସିହା ଉଁ ଏପ୍ରିଲ ତେର ତାରିଖ ଓ ଅମୃତସରରେ ହେଇଥିଲା।
ଅମୃତସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହଉଛନ୍ତି ମଧୁସୁନ୍ଦନ ଦାସ।
ପାଇକ ବିଦ୍ରୋହ୍ ନେତା କିଏ ଥିଲେ?
ପାଇକ ବିଦ୍ରୋହ ନେତା ଉଁ ଅଁ ବକ୍ସି ଜଗବନ୍ଧୁ ବିଦ୍ୟାଧର।
ପାଇକ ବିଦ୍ରୋହ କେବେ ହେଲା?
ଅଠରଶହ ସତର ମସିହାରେ ଅଠରଶହ ସତର।
କରୁ ବା ମ ଦେଇଥି
ମହାତ୍ମା ଗାନ୍ଧୀ ତମ କେ ନେଟ୍ର ଜାହା କୁ ଆସତ। ତମ ଭୟେସ ଟିକେ କଟି କଟି ଯାଉଛି, ମହାତ୍ମା ଗାନ୍ଧୀ।
ଭାରତ ଛାଡ ଆନ୍ଦୋଳନ କେବେ ଆରମ୍ଭ ହେଲା?
ସେ ତେ ଭାରତ ଛାଡ ଆନ୍ଦୋଳନ। ହଁ ଆଁ ଅଗଷ୍ଟ ଆଠଂ ଉଣେଇଶହ ବୟାଳିଶ ମସିହାରେ।
ଅସହଯୋଗ ଆନ୍ଦୋଳନ କେବେ ଆରମ୍ଭ ହେଲା?
ଅସଯୋଗ ଆନ୍ଦୋଳନ ହେଇଥିଲା ଉଣେଇଶହ କୋଡିଏ ମସିହାରେ।
ବୃଣ ସତ୍ୟଗ୍ରହ କେବେ ହେଲେ?
ଉଁ ଲୁଣ ସତ୍ୟାଗ୍ରହ ହେଲା ଉଣେଇଶଶହ ତିରିଶ ମସିହାରେ।
ହଁ ଦାଣ୍ଡି ମାଇକ୍ରେରେ ନେତୃତ୍ୱ କିଏ ନେଇଥିଲେ?
ତ ମହାତ୍ମା ଗାନ୍ଧୀ।
ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠା ହେଲା?
ଭାରତୀୟ ଜାତୀୟ କଂଗ୍ରେସ ଅଠରଶହ ପଇଁଚାଅଶୀ ମସିହାରେ।
ଆଚ୍ଛା ପାନିପଥର ପ୍ରଥମ ସୂତ କି କେବେ ହେଲା?
ଅ ଉଁ ପନ୍ଦର ଶହ ଛବିଶି ମସିହା ବାବରୋ ଇବ୍ରାହିମ୍ ଏ ଲୋଦିଙ୍କ ମଧ୍ୟରେ ହୋଇଥିଲା।
ପାଣି ପତକା ତୃତୀୟ ଯୁଦ୍ଧ କେବେ ହେଲା?
ଅଁ ଉଁ ଅପନ୍ଦରଶହ ଛପନ ମସିହା ଆକବର ଓ ହେମୁଙ୍କ ମଧ୍ୟରେ ହେଇଥିଲା।
ଓହୋ ମୁଗାର ସାମ୍ରାଜ୍ୟ ପ୍ରଚିଷ୍ଟା କିଏ ଥିଲେ?
ମୋଗାଲ ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ ବାବର।
ଆକବରଙ୍କୁ କେଉଁ ଉପ ଉପାଧି ଦିଆଯାଇଥିଲା?
ଆକବର କୁ ଆକବର ମହାନ ଉପାଧି ଦିଆଯାଇଥିଲା।
ହଁ ହଁ ତାଜମେହେଲ କିଏ ନିମନ୍ତ୍ରଣ କରି ପରେଇଥିଲେ।
ଉଁ ତାଜମହଲ ସମ୍ରାଜ ସାହା ଯାହା
କୋରାଙ୍କ ସୂର୍ଯ୍ୟ ମନ୍ଦିର କିଏ ନିର୍ବନ୍ଧ କରାଇଥିଲେ?
ରାଜା ନରସିଂହଦେବ।
କଳିଙ୍ଗ ଯୁଦ୍ଧ କେବେ ହେଲା?
କଳିଙ୍ଗ ଯୁଦ୍ଧ ହେଇଥିଲା ଖ୍ରୀଷ୍ଟ ପୂର୍ବ ଅ ଦୁଇଶହ ଏକଷଠି ମସିହାରେ।
ଏ ସ ସଟିମ।
କ କଳିଙ୍ଗ ଯୁଦ୍ଧ ପରେ ଅଶୋକ ଅଶୋକ କଣ ଗ୍ରହଣ କଲେ?
ଉଁ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ।
ଉଁ ହୁଁ। ତାପରେ ହେଲା ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା କିଏ ଥିଲେ?
ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ।
ଆଛା ଚାରକନ୍ୟାଙ୍କ ଅନ୍ୟ ନାମ କଣ?
ଅ କୌଟଲ୍ୟ ବା ବିଷ୍ଣୁଗୁପ୍ତ
ହଁ ସିନ୍ଦୁ ସଭ୍ୟତା କେଉଁ ନଦୀ ଉପକୂଳରେ ବିକଶିତ ହୋଇଥିଲା।
ସିନ୍ଧୁ ନଦୀ ଉପକୂଳରେ।
ହରପା ଓ ମହେଚ ଦାଲଙ୍କ କେଉଁଠି ଅବସ୍ଥିତି?
ବର୍ତ୍ତମାନର ଟା ପାକିସ୍ତାନ ଯେ।
ଭାରତର ଜାତୀୟ ପ କା କିଏ ଡିଜାଇନ କରିଥିଲି
ପିଙ୍ଗାଲିୀ ଭେ ଭେଙ୍କାୟ।
ଭେକୟା ଭାରତର ସମ୍ବିଧାନ କେବେ ଲାଗୁ ହେଲା।??
ଭାରତର ସମ୍ବିଧାନ ଛତିଶ ଜାନୁଆରୀ ଉଣେଇଶହ ପଚାଶ ମସିହାରେ।
ଆଚଛା ଆଉ ମୁଁ ପଚାର
ଆଉ ତମ ରାଜନୀତି ବି ଏବେ ଯୋଉ ସିଜେପି ଚାଲିଛି। କକୋ ଜନତା ପାର୍ଟି ତାର ଲିଡର କିଏ ଥିଲେ ଅଛନ୍ତି।
ତାହାର ଲିଡର କହୁଛି ରୁହ।
ଦୀପକ୍। ବୋଧେ ଦେଖିଛ ନା ଏବେ ଯୋଉ ଯା ସି ଜେ ପି ର ଚାଲିଛି।
ହଁ ମୁଁ ଟିକେ ବାପା ନୁ ଶୁଣୁଥିଲେ ତାଙ୍କରିପାଖ ଟିକେ ଶୁଣୁଥିଲି।
ହଁ ଯୋଉ ପେପର ଲିକ ହବା ପାଇଁ।
ହଁ।
ହଁ। ହୁଁ।
ଆଉ ମୁଁ ତମକୁ କିଛିଟା କୋଶ୍ଚିନ୍ ପଚାରୁଛି ଠିକ୍ଅଛି।
ଏବେ ପଚାରିବ?
ଅଁ ହଁ ଏବେ ଟିକେ ପଚାରି ଦଉଛି ପୁଣି ଆଉ କେତେବେଳେକଥା ହେଲେ ପୁଣି ପଚାରିଦବି
ହଁ ହଁ ଏବେ ଟାଇମ୍ ହଉ ପଚାର?
ଓ ହଉ କହିଲା ଭାରତର ରାଜଧାନୀ କଣ?
ନୂଆଦିଲ୍ଲୀ।
ଆଛା ଓଡିଶାର ରାଜଧାନୀ?
ଓଡ଼ିଶାର ର ରକ। ରାଜ
ଆଚ୍ଛା
ଆଛା ମତେ ପଚାରିଲା ଓଡିଶା ରାଜଧାନୀ ଏବେ ତ ଚତୁର୍ଥ ଶ୍ରେଣୀ ପରି ଦେଖିଛି ଆମ ଦେଶ ନା ହେଲା ଓଡିଶା।
ମୁଁ କଣ କହିବି ଆଜି ମୋ ପିଲାମାନେ କହୁଛନ୍ତି ମୋ ଛୋଟ ଛୋଟ ଭାଇ ଭଳି ଯିଏ କହୁଛନ୍ତି ଦିଦି ତମେ କାମକୁ ଶିଖେଇଥିଲ ନା ଆମ ଦେଶ ଦେ ନାଁ ହେଲା ଭାରତ ଏବେ ଦେଇଛି ଆମ ଦେଶ ନାଁ ହେଲା ଓଡିଶା। ତମେ ଆମ ଭଲ କ କଦୁଛ।
ପିଲାମାନେ ବି କହୁଛନ୍ତି ଆମକୁ ତମେ ମୂର୍ଖ ବୋଲି।
ହଁ। ଆଇ। ପ ଜାନ୍ତି
ଆରେ ଆମ ମୁଁ ଟ୍ୟଉସନ କରିଛି ମୋ ମାନେ ତାଙ୍କ ବହିରେ ଗୀତ ଗୁଡା ଲେଖାଇଛି। ସାହିତ୍ୟ ପାଇଁ ଖୋଲଲା ବେଡକୁ। ସେ କହୁଛନ୍ତି ଦି ତମେ ତ ସବୁ ପଢୁଛ ଏଇ ଗୀତ ଗୁଡା କଣ ପଳଉନ ଆମକୁ ଏଠରୁ ତ ଦେଇଛି ଗୀ ତ ସବୁ ତେ ଗୀତା ଦେଇେ ଆେ କ ଅକ୍କମ୍।
ବାଙ୍ଗାଲୀ ଗୀତ ୟାଡୁ ଗୀତ ସବୁ ଦେଇଛି।
ହଁ ପା
ନା ନାଇଁ ଓଡିଶା କଥା। ଏଥରୁ ମନେ କହିଲ ଆଜି ମୁଁ ପଢଉଛିି ଆମ ଦେଶ ନାହିଁ। ଦିସ।
ଯା ହଉ।
ପିଲା ଭାର ଡେଭଲପମେଣ୍ଟ କରିବେ ବହୁତ ଆଗକୁ
ଆମେ ସବୁ ଭୁଲ ଭଲ ପଢିକି ଆସିୁ ଥିଲୁ ଏବେ ଆମେ ସବୁ ଠିକ ଠିକ ପଳିବୁ ଆମ ଛୁଆ ମାନେ ଆମକୁ ପାଠ ପଢେଇବେି ଆଉ।
ହ